ହଁ କୁହ ହଁ ହ୍ୟାଲୋ?
ହଁ କଣ କରୁଚନ୍ତି?
ଏଇ ଉଠିକି ଆଜି ରବିବାର ଟା ବସିଚି ଆଉ। ତମେ?
ମୁଁ ବି ଏଇ ଉଠିକି ବସଚି ଆଉ ଫୋନ ଟିକେ ଦେଖୁଥିଲି।
ଓହୋ ଆଉ ପାଗ ସିଆଡେ କେମତି?
ହଁ ଭଲ ଆଜି ତ ଖରା ହେଇନି ଏତେ ଭଲ ଅଛି ପାଗ।
ଉଁ ହୁଁ ହଁ ଏପଟେ ବର୍ଷା ହେଲଣି ଟିକେ ଟିକେ ତ ପାଖ ଟିକେ ଖରା ଦେଖିକନି ନହେଲେ କାଲି ଆମରି ବି ପର ଦିନ ତ ବର୍ଷା ହେଇଥିଲା। କାଲି କିନ୍ତୁ ହଟା ଆଉଥରେ ସେଇ ଗୁଳିୁ ଗୁଳିକୁ ଗୁଳିୁ ଗୁଳି ହଉଥୁଲା। ଆଜି କାଇଁ ଆଜି ଠିକ ଅଛି ଯେ
ଆଉ ନିଇବା ପିଇବା ହେଇନି?
ହଁ ଏବେ ତ ରାତିରେ ଆଣ ଟିକେ ଚକୁଳି ଆଣ ଥିଲା ତ ଭାବୁଚି ଆଣ ଟିକେ ପିଆଜ ପଫିଆଜ ଦେଇକି ସେ ଯୋଉ ଥବ ମେଳି ଏ ଫୁଟାଣ ଦେଇକି ପୁରା ଇଏ କରି ପକେଇ ତା ଉପରେ ପିଆଜ ଟିକେ, ଗାଜର ଟିକେ, ଲଙ୍କା ଟିକେ ପକେଇଦେଲେ ଆଉ ଉଥପମ୍ ଭଳି କରିଦେବି ତାପରେ ଟିକେ ଚଟଣି ଟିକେ ବନେଇ ଦେଇକି ଏଇ ଆଳୁ ସିଝେ ଚିକା ଆଳୁ ଚଣା ତରକାରୀ କରିଦେଲେ ସମସ୍ତେ ଖାଇଦେବେ ଆଉ। ଆ ଜଲଦି ବି ହେଇଯି ଆଣଟା ଆଣଟା ସବୁବେଳେ ଫ୍ରିଜ ରେ ଥିଲେ କଣ କେତେ କଣ ଜଲଦି ଥିବ ବୋଲି କିଛି ନହେଲେ ଚକୁଳି ପିଠା ଟା କରିଦେଲେ ଗଲା। ଆଉ ତମର କଣ?
ଆମର ଏଇ ଆମର ଟିକେ କାଲି ପିଠା କରିଥିଲୁ ତାର ଆଣ ଥିଲା ତାକୁ ଆଜି ସୁଜି ଫୁଜି ପକେଇକି ଟିକେ ଛାଣିଦବୁ ଆଉ
କି ପିଠା ବନେଇଥିଲେ?
ପୋଡ ପିଠା ବନେଇଥିଲି ପୋଡ କ୍ଷୀରରେ ପୋଡ ପିଠା ବନେଇଥିଲି।
ଓହୋ କ୍ଷୀର ପୋଡ ପିଠା କେମିତି କଣ ବନେଇଲେ?
ଉଁ ଚାଉଳ ସେ କଣ ହେଇଚ କି ବିରି ବତୁରୁ ଥିଲି ଚକୁଳି ପାଇଁ ବିରି ଚାଉଳ ବହୁତ ସତୁରି ଥିଲେ ଚକୁଳି ପାଇଁ ସେ ଚକୁଳି କରୁ କରୁ ଅ ଏତିକି ଟିକେ ବେଶୀ ହେଇଗଲା ତ ମୁଁ କଣ ଭାବିଲି ବେଶୀ ହେଇଯିବ ରଖିଥିଲେ ତ ଖରାପ ହେଇଯିବ ଯାଉଛି ଗୋଟେ କଣ ପିଠା ଫିଠା କରିଦେବି ଆଉ। ସେଇଥିପାଇଁ ଆଉ ଟିକେ ଅରୁଆ ଚାଉଳ ମିଶେଇ ହେଇକି ବତୁରି ଦେଇଥିଲି। ଆରେ ତାକୁ ତିନି ଘଣ୍ଟା ଖଣ୍ଡେ ବତୁୁରୀ ଦେଇଥିଲି, ତାପରେ ପୁ ତିନି ଘଣ୍ଟା ପରେ କାଢିକି, ଧୋଇକି ଭଲସେ ଗ୍ରାଇଣ୍ଡ କରିକି, ତା ଗ୍ରାଇଡିଂ ଯୋଉ ଗୁଚୁରାତି ଆଉ ଲୁଣ ଦେଇକି, ଗ୍ରାଇଣ୍ଡିଙ୍ଗ କରିଦେଇଥିଲି। ତାପରେ ତାକୁ ସେ କ୍ଷୀରରେ ଚିନି ପକେଇକି, ଫୁ ଫୁଟେଇକି, ଫୁଟେଇକି ପୁରା ଯେମିତି ଗୋଟେ ଆଣ ଭଳିଆ ହେଇକି, ଫୁଟେଇଲା ପରେ ଯେମିତି ଜନ୍ତା ପିଠା କରନ୍ତି, ସେମିତି ଜନ୍ତକି ଉ କଢେଇରେ ଯୋଉ ପ୍ରେସର କୁକରରେ କଦଳୀ ପତ୍ର ରଖିକି, ତା
କ୍ଷୀର?
ହଁ, କ୍ଷୀର।
ହ ତରଫ କେ
ମୁଁ କହିଲି କି କ୍ଷୀର ଫୁଟ ମାନେ କ୍ଷୀରକୁ ଉଷୁମ କରନ୍ତି ସେମିତି କଢେଇରେ ଉଷୁମ କରିକି ରଖିଥିବେ, ମାନେ ଗ୍ୟାସରେ ଉଷୁମ ସ୍ଲୋ ରେ ବସେଇଥିବେ, ଏ ଯୋଉ ଆଣଟା କରିବେ ଆଣଟା ନୁହେଁ କି ସେ କ୍ଷୀରର ତାକୁ ଘାଣ୍ଟିକି ଯେମିତି ଉୁଟୁଳା ଗୁଟୁଳା ହବନି, ସେମିତି ପୁରା ଘାଣ୍ଟିବେ ଆଉ। ସେ
ହଉ, ପାଣିରେ କରନ୍ତି। ସେଟା କ୍ଷୀର ପଡିବ ପାଣି ବଦଳରେ?
ହଁ, ହଁ।
ଆ୍ଛା
ସେମିତି କରିକି, ତାପରେ କଦଳୀ ପତ୍ର ପେସର କୁକର ତଳେ ଦେଇକି ତାପରେ ଟିକେ ଘିଅ ପକେଇ ଦେଇକି, ସେ ସବୁ ଜନ୍ତା ଗୁଡାକ ଜନ୍ତିକି ରଖିଥିବେ, ଚାଉଳ ଟାକୁ ଦେଲେ କିନ୍ତୁ ହାତରେ ଟିକେ ପାଣି ନେଇକି ଏମିତି ଚାପୁଡି ଚାପୁଡି ଦେଲେ ସେଇଟା ସମାନ ହେଇଯିବ। ପ୍ରେସର କୁକରରେ ସିଟି ଖୋଲି ଦେଇକି ବସେଇଲେ, ପନ୍ଦର, ଦଶ, କୋଡିଏ ମିନିଟ ଏମିତି ବସେଇଲେ ଗୋଟେ ସାଇଟ ହେଇଯିବ। ଆଉ ପନ୍ଦର ମିନିଟ ବସେଇଲେ ଆଉ ଗୋଟେ ସାଇଡ ହେଇଯିବ। ଏମିତି ଲୋଉଟେଇ କି ବସେଇବାର ଅଛି ଆଉ?
ଲୋଉଟେଇଲେ ସେଇଟା ଭାଙ୍ଗିବନି?
ଉଁ ଦେଖିକି କରିବାକୁ ହବ। ଭାଙ୍ଗି ଉ ମାନେ ଭଲ ଜ ନ୍ତି ଥିବ ଯଦି ପିଠାଟା ଭାଙ୍ଗିବନି। ଯଦି ଭଲ ଜନ୍ତି ନଥିବ ଭାଙ୍ଗିଯିବ।
ହଁ, ବଢିଆ ତାହାଲେ ତ। ଦିନେ କରିବି ଭାବିଛି ଆଉ, ତା ସହିତ ଆଉ କଣ ଖାଇଲେ ପିଠାସହ?
ପିଠା ଆଉ ମଟର ଆଳୁ ଟିକେ ଭେଦେଇଥିଲି, ତରକାରୀ କଲି ଆଉ।
ଓହୋ। ହଁ ବଢିଆ ଆଉ। କ୍ଷୀର ପୋଡ ପିଠା ମତେ ତ ଭାରି ପସନ୍ଦ। ଆଉ ଉପରେ କଣ? କାଜୁ ଫାଜୁ, ନଡିଆ ଫଡିଆ ଦେଇଥିଲେ ନା କଣ?
ନଡିଆ ତ ଆମର ସରିଯାଇଥିଲା, ନଡିଆ ତ ଦେଇନଥିଲୁ। ଏଇ କାଜୁ ଟିକେ ଥିଲା ବରଂ ତା ଉପରେ ଏମିତି ଭଲ ଦେଖାଯିବ ବୋଲି ଟିକେ ପକେଇ ଦେଇଥିଲୁ ଆଉ।
ଓହୋ। ହ ହ।
ଆଉ ଆପଣଙ୍କ ଝିଅ
ଆମର ସେ ଜି ସେ ଶୋଇଛି ଉଠିବ ଆଜି ଟିକେ ନାଇ ଖେଳି ସାରିବାକୁ ଯିବ ନା କଣ। ତାର ଗୋଟେ--ଇଏଟେ, ସେ କଣ ହଉଚି ନା ସେ ସବୁବେଳେ ଏମିତିଆ, ସାଇକେଲ ଧରିକି ଚଲାଚଲି ଚଲେଇଲା ବେଳେ ଏ, ଆଣ୍ଠୁ -ରେ, ମାଡ ବାଜି ଯାଉଚି, ସେ ମାଡ ବାଜୁଚି ଯେ ସେ ଶୁଖି ନଥା ଉଛି ପକଉଚି, ପୁଣି ଆଉଥରେ ମାଡ଼ ହଉଚି। ଯାଉଚି, ଗୋଟେ ଯିବି ଆ ପାଇଁ ଆଣ୍ଠୁରେ- ସେ ଯୋଉ ନି ବେଲ୍ଟ ଗୋଟେ ବାନ୍ଧ ଦି ଛୁଆଙ୍କର- ଏଇଟା ଗୋଟେ ନେଇକି ଆସିବି, ସେଇଟା କଣ ବାହାରେ ଗଲାବେଳେ ସେ ଆଜ କାଲି ସାଇକେଲ ଫାଇକେଲ ଚଲଉଚି ନା। ସେଟା ପିନ୍ଧେଇ ଦେେଲେ ପଡିଗଲେ ବି ଆଉ ଟେନସନ ନାହିଁ। ଦେଖିବା, ସେଇଟା ଗୋଟେ ଆଣିବି ଭାବୁଚି, ଆଉ ଯାଇଥାନ୍ତି ଟିକେ ଅଲଗା କାମ ବି ଥିଲା ଆଉ
ଉଁ, ଉଁ।
ଆଉ ଟିକେ, ଡକ୍ଟର ବି ଦେଖିବାର ଥିଲା।
ଆଜି ରବିବାର ମାଛ ଫାଚ କଣ ହବ?
ପ୍ରାୟ ତ ଆମର, ଆମର ଆଜି ଏଇ ମୁଁ ଖାଏ ଆମେ ମୁଁ ମୋ ସ୍ଵାମୀ ଆମେ ସବୁ ଖାଉ ଯେ। ମୋ ଶାଶୁ ଶ୍ୱଶୁର ରବିିବାର ଖାଆନ୍ତିନି ତ ଆଉ ସେଇଥିପାଇଁ ଆମେ ଟିକେ ଜଣେ ଖାଆନ୍ତିନି ଜଣେ ଖାଇବେ। ଆଉ ଘରକୁ ଆଣିବାକୁ ଭଲ ଲାଗିବ କି? ସେଥିପାଇଁ ଘରେ ଆଉ ର ବିବାର ଆମେ ଆଣୁନା, ଶାଶୁ ଶ୍ୱଶୁର କଣ କୁହନ୍ତି, ସୂର୍ଯ୍ୟ ବାରରେ ଖାଆନ୍ତିନି ବୋଲି ବହୁତ ଜଣ ରବିବାର ଖାଆନ୍ତିନି। ତ ଶାଶୁ ଶଶୁର ଖାଆନ୍ତେ ଶାଶୁ ଶଶୁର କହୁଚନ୍ତି, ତମେ ଆଣିକି ଖାଅଯେ ଭଲ ଲାଗ ବନି ନା, ଦି ଜଣ ଖାଇ ବେନି, ଦି ଜଣ ଖାଇବେ, ତାପରେ ଆଇଁଷ, ଅଧା ଆଇଁଷ ହବ ଅଧା ନିରାମିଷ ଏଇଟା ଛୁଆଁ ଛୁଇଁ ଶାଶୁଘରେ ଆମର ଟିକେ ବେଶୀ ମାନନ୍ତି ତ ଯୋଉ ଟା ଆଇଁଷ ଖାଆନ୍ତି ସବୁ କରନ୍ତି କିନ୍ତୁ, ଖାଇବ ଯଦି ଛୁଆଁ ଛୁଇଁ ହବ, ଦିଇଥର ତିନି ଥର ବାସନ ମାଜିବ, ତାକୁ ପୁରା ଚୁଲି ପୋଛିବ, ପୁଣିଆ -ଭେଜ ବନେଇବ ପ୍ରଥମେ ଭେଜ ବନେଇବ ଚୁଲି ଫୁଲି ପୁଛିକି ଇଏ କରିବ, ପୁରା ଅଲଗା ଜାଗାରେ ରହିବ, ତିନି ଥର ଖଣ୍ଡେ ବାସନ ମାଜିବ ଏଇ ହେଇକି ଦୁନିଆ ମାନିଆ ପଡେ, ସେଇଥିପାଇଁ ଇଚ୍ଛା ହଉନି, ଏମିତି ବି ଏଉ ଦେଖିବା ବାହାରେ ଗଲେ ଯଦି ଏ, ଯଦି ସନ୍ଧ୍ୟା ବେଳେ ଯାଉଚୁ ଏ ଝିଅକୁ ଟିକେ ମାଛ ଫାଚ ପସନ୍ଦ, କଣ ଟିକେ ତାକୁ ଖୁଆଇଦେଲେ ହବ। ଆଉ ଆମେ ଖାଉନା, ଆମେ ସେମାନେ ଖାଉନାହାନ୍ତି। ଇଚ୍ଛା ହଉନି, ଏଇ ଯଦି ମୋ ଦେଢଶୁର ଯା ଟିକେ ଆସନ୍ତି। ସେ ଆସିଲେ, ରବିବାର ଟିକେ ଆଇଁସ ଫାଇଁସ କରୁ ନହେଲେ କରୁନା ଏଇ ଆ, ସକାଳେ କଣ କଲୁ ତଳେ ଆମର କଣ ହୁଏନା ଉଁ ରୋଷ ସେଇରେ ଅଣ୍ଡା -ବନା ହୁଏନି। ତ, ମାନେ ଖାଆନ୍ତି ସମସ୍ତେ, କିନ୍ତୁ ଅଣ୍ଡା ହଉଚି କେନ୍ ଆମର ବନାନ୍‌, ଚିକେନ ତ କେବେ ଘରକୁ ଆସେନି। ଯାହା ଯାହାକୁ ଖାଇବାକୁ ଇଛା, ବାହାରୁ କେବେ ଆଣିଦେଇି ଖାଉଛିନା କେବେ ବନାଉନି। ଆଉ ରହିଲା ଅଣ୍ଡା ବନାହୁଏ, କିନ୍ତୁ ଆମେ କିଚେନରେ ଆମର ରୋଷେଇ ଘରେ ଖାଉନ ବନାଉନା। ତଳେ ଗୋଟେ ଘରେ ଅଛି ସେଇଠି ଇଣ୍ଡକ୍ସନଟା ଅଛି। ସେଇଠି ଯାଇକି ଅଲଗା ଗୋଟେ ଛୋଟ ପାତ୍ର ରଖିକି ସେଇଠି ବନେଇଦେଇଆସୁ ସେଇ ସ ସକାଳୁ ଯାଇଥିଲି ତଳେ ଯାଇ ଟିକେ ଅଣ୍ଡା ବ୍ରେଡ ଅମଲେଟ ଯୋଉ କରନ୍ତି। ଅଣ୍ଡାକୁ ଟିକେ କଟିଦେଇକି ସେଇଥିରେ ପିଆଜ ଫିଆଜ ପକେଇ ଦେଇ ଆଉ ହଁ ରାଗ ଲୁଣସବୁ ଦେଇକି ଏଇ ବ୍ରେଡଟିକେ ସେଥିରେ କଣ? ପରେ ପକେଇଲେବି ହବ ଦିଟା ଖଣ୍ଡେ ଆଙ୍କପାଇଁ ପ୍ରଥମେ ଆମେଲେ ଅମଲେଟ ପକେଇ ଦେଇକି ତାଉପରେ ବ୍ରେଡ କରିକି ସେମିତିଆ କରିକି ବନେଇଲି ଏଇ ତାବାପା ପାଇଁ। ! ଆଉ ଝିଅ ପାଇଁଯେ ଖାଲି ଟିକେ ଅଣ୍ଡାରେ ଲୁଣ ଟିକେ ଆଉ ହଳଦୀ ଟିକେ ପକେଇ ପୁରା ଗୋଳିଦେଲି ବ୍ରେଡ ଟାକୁ ଯଦି ସେ ଅଣ୍ଡାରେ ବୁଡେଇ ଦେଇକି ପକେଇବେ ବନେଇବା ପାଇଁ ବ୍ରେଡ ତାକୁ ଫ୍ରେଞ୍ଚ। ବ୍ରେଡ ଅମଲେଟ କୁହନ୍ତି ସେଟା ଭାରି ବଢିଆ ଲାଗେ ସଫ୍ଟ ହେଇଯାଏ।। ଆଉ ଖାଇବାକୁବି ଭଲ ଲାଗେ ଟିକେ ମିଠା ମିଠା ମିଠାଳିଆବି ଲାଗେ ରାଗବି ଲାଗେ। ଝିଅ ତାକୁ ଭଲପାଏ ଖାଇବାକୁ।। ସିଏ ତା ସହିତ ଟିକେ ସସ୍ ଦେଲେ ଯିଏ ଖାଇଦବ ସେଇଥିପାଇଁ ତଳେହିଁ ବନେଇ ଦେଇକି ଘରତଳେ ସେଇଠି ହିଁ ତଳେ ଖାଇଦେଲୁ ଆଉ ଶାଶୁ ଶ୍ୱଶୁର ନ। ପାଇଁ ସେ ଇଏ ଟିକେ କଣ ଦେଖିବା କଣ କରିବା ଆଉ
ଓହୋ।
ଦିନରେତ ସେଇ ସାଧାହବ। ଏ ଇଏ ଖାଇସାରିଲା ପରେ ଗୋଟେ ପରେ ଗୋଟେ ପ୍ରୋଗ୍ରାମ ଆଜିତ ଖରା ଟିକେ ନାହିଁ ଆରାମ ସେ କରିବି ରୋଷେଇ ନହେଲେ କଣ ହୁଏନା ଏତେ ଖରା ହୁଏ ମତେ ଦିନରେ କରିବାକୁ ଭଲ ଲାଗେନି ମୁଁ ସବୁ ସକାଳୁ କରେ। ଏଇଆ ଆଉ କଣ ଆଉ ତମ ମନରେ କଣ କରିବ?
ଆମର ଆମରତ ଆଜି ଦିନରେ ଦେଖାଯାଉ ମାମାକୁ କହିବା ପୋଖରୀରେ ଜାଲ ପକେଇବ? କଣ ମାଛ ଫାଛ ଧରିଲେ ରୋଷେଇ ହବ ଆମରତ ଛୋଳ ବେଶୀ କେହି ଖାଆନ୍ତିନି। ଆମର ଯାହା ହବ ଓ ଖଟା ମାଛ ଆମ୍ବୁଲ ପକେଇକି ନହେଲେ ଆମ୍ବ ପକେଇଲେ ଖଟା। ଆମ ସାନ ବୋହୁ ଆମ ସାନ ଭଉଣୀ ଟିକେ ସିଏ ଟିକେ ଝୋଳ ଖାଏନି ତାପାଇଁ ଟିକେ ଭଜାହବ ଆଉ ତାପାଇଁ ଭଜା ହେଲେ ଆମ ପାଇଁ ଖଟା ମୋର ସେ ଖଟା କହିବାକୁ ଗଲେଲେ ବେଶୀ ପସନ୍ଦ ଆଉ ଖଟା ହବଯେ ମାଛ ଖାଇବେନି ମାଛର ଆ ଫୁଲ ଏଇ ଯୋଉ ଆମ୍ବ ଯାହା ଖଟା ଜିନିଷ ପଡ଼ିଥିବ ତାକୁ ଖାଇବି।
ହୁ ଭଲ ଆଉ ଫ୍ରେସ ମାଛ। ଖାଉଚନ୍ତି ଆଉ ପୋଖରୀରୁ କରିକି। ଭଲ ସେମିତିଆ ଫ୍ରେଶ ଖାଇବା ଭଲ ତାପରେ ମାଛ ଫାଛ ଯେତେ ଖାଇବ ଭଲ। ମାଛଟା ଯାହା ହେଲେବି ମଟନ ଚିକେନ ଏସବୁ ଅପେକ୍ଷା ମାଛଟା ଭଲ ଖାଇବା।
ଆଁ ହଁ।
ଉୁଁ ଦେଖି ଆ ଆଉ କେତେବେଳେ କଣ ଆରମ୍ଭ କରିବ ମାଛ ଧରି ସାରିଲେଣି ନାଧରିବେ?
ଏଇ ଯିବୁ ଉଠିକି ବସିଛୁ ଯିବ ମାମା ଯିବ ମାମା ମୁଁ ଯିବି ମୁଁ ବାଲ୍ଟିଟା ନେଇକି ଯିବି କଣ ପଡିଲା ନେଇକି ଆସିବି। ଆସିଲେ ମାମା କାଟିଦବେ ଆମରତ ମତେତ ଚେକ ହଁ ଭଲ ମା ଛ ମାନେ ଏଇବର୍ଷ ଆମେ ନୂଆ ଛାଡିଛୁ ଛୋଟ ଛୋଟ। ସେଇଟା ଆଉ ପୁରୁଣା ମାଛ କେତେ ବୋଧେ ପଚାଶ ପିସ୍ ଖଣ୍ଡେ ଥିଲା। ତାଈରୁ ଧରା ହେଇକି ଖାଉ ମାନେ ଖାଉଛୁ ଆଉ। ଛୋଟ ମାଛ ଏବେ ବଢିନି ଯୋଉ ପୁରୁଣା ମାଛ ଯୋଉଟା ସେଇ ମାମ ଘରେ କହିବାକୁ ଗଲେ ସିଲଭର କପ୍ ଅଛି। ଯୋ ବାହାଲ ମାଛ ଅଛି ଆଉ ଖୋସଳା ମାଛ ଅ ଛି ଯୋଉ ଖାଉକ ମାଛ ଅଛି ପ୍ର ପଣା ମାଛ ଅଛି। କେତେ କଣ ଅଛି ଯୋଉ କଣ କଣ୍ଟିଆ ମାଛ।
ଉଠିଲାଣି ମୁଁ ପରେ କଥା ହଉଛି ହେଲା।
ଆଚ୍ଛା ହଉ ଠିକ ଅଛି।
ହୁଁ।